ହ୍ୟାଲୋ।
ହଁ ହ୍ୟାଲୋ।
ହଁ କେମିତି ଅଛ?
ଭଲ ଅଛି ତମେ କେମିତି ଅଛ?
ହଁ ମୁଁ ବି ଭଲ ଅଛି। ଆଉ କିନ ତମର ଦି ପହର ଖାଇବା ସାରିଲାଣି?
ହଁ ଶଇଲାଣି।
ଆଜି କଣ ରୋଷେଇ କରିଥିଲ?
ଆଜି ସଜନା ଶାଗ ଆଉ ଆଳୁ ଭଜା ଆଉ ପୋତାଲ ଟ ପତାଲ ଖଟା। ଆଉ ତମେ କି କଣ କରିଥିଲ?
ଆଜି ଅରୁଆ ଭାତ ଡାଲମା ଅହଂ ପୋଟଳ ଆଳୁ ଭଜା। ଆଉ ଆ ଟମାଟୋ ଖଟା।
ହଁ କୋଉ କୋଉ ବିଷରେ କଥା ହବା?
ହଁ।
କଉ ଟପିକକୁ ନେଇ କଥା ହେବା ମୁଁ କହିଲି।
ଯାହା ପଚାରି ପାରିବ ମୋତେ ତମେ?
ହଁ ଠିକ ଅଛି। ଏ ଶଳା ମାନେ ବର୍ଣ୍ଣ କେତେ ପ୍ରକାର ଅଟେ? ବର୍ଣ୍ଣ କେତେ ପ୍ରକାର ଅଟେ?
ମୋ ସେ ସବୁ କିଛି ଜାଣିନି। ସେ ସବୁ ପାଠ ସବୁ ଭୁଲି ଗଲିଣିି ମୁଁ।
ହଉ।
ଆଉ କଣ ଏମିତି ପଚାର ସାର କଣ ତମକୁ ଖାଇବାକୁ ଭଲ ଲାଗେ ସାଧା ନା ଆଇଁଷ?
କଣ କହିଲ?
ହିଲି ତମକୁ ଖାଇବାକୁ କଣ ଭଲ ଲାଗେ?
ଆଁ ବୋଧେ ଏମିତି କଥା ହେଲେ ମାନେ ରିଜେକ୍ଟ ହେଇଯାଏ।
ନାଇଁ ନାଇଁ କିଛି ନାଇଁ ସାଧାରଣ କଥା ଏତେ ନା ସାଧାରଣ କଥାରେ କିଛି ନାହିଁ।
ମୋତେ ମ୍ ଅ ମାନେ
ସେସବୁ ଛାଡ଼ ମୁଁ ଯାହା ପଚାରୁଛି ମୋତେ କୁହ ଆମକୁ କଣ ଭଲ ଲାଗେ ଖାଦ୍ୟ ଭିତରେ କଣ ତମକୁ ଭଲ ଲାଗେ ଖାଇବାକୁ
ମତେ ବେଶୀ ମାନେ ଲୁଣିଆ ଜିନିଷ ଭଲ ଲାଗେ ମିଠା ଭଲ ଲାଗେନା କାହିଁକି ନା ମୁଁ ଦାନ୍ତ ଟିକେ ମାନେ ମାନେ ମିଠା ଖାଇଲେ ମାନେ ଦରଦ ହୁଏ ତ ମୁଁ ଲୁଣିଆ ବେଶୀ ପସନ୍ଦ କରେ ଲୁଣିିଆଜି ଯେମିତି କାଠି ଆଉ ମିଠା ାରେ ମୁଁ ଖୁଆ ଜଝିଲି ବି ଖାଏ ଆଉ ବେଶୀ ଖାଏନି
ଆଉ କଣ ଭଲ ଲାଗେ ରୋଷେଇ କ ସବୁ ଆସିଛି ତମେ ରୋଷେଇ କର ନା ତମ ଘରେ ତମ ମାମା କରନ୍ତି ରୁସି
ନା ମୁଁ କରେ ମୋ ମାମା ବି କରନ୍ତି ଆଉ ମୁଁ ବି କରେ ମାନେ ସକାଳ ବେଳେ ଟା ମୁଁ କରେ ମାମା ଉପର ବିଲ କରନ୍ତି
ଆମ ସବୁ ରୋଷେଇ ଆସିଛି
ହଁ ଆସେ ଆଇଁଷ ଜିନିଷ ଆସେନି
ଆଇଁଷ ଜିନିଷ ରୋଷେଇ କି ମାମା କରନ୍ତି ତମେ କରିପାରନି
ନା ଆମ ଘରେ ଚଲେନି ମାନେ ଆମ ଘରେ କିଏ ଖାଆନ୍ତିନି
ଆଇଁଷକୁ ତମ ଘରେ କେହି ଖାଆନ୍ତିନି
ନା
ଘରେଉ ଠାକୁରଙ୍କ ମନେ ଅଛି ନା କଣ ସେଇଥିପାଇଁ ଆଉଷ ଖାଉନ ହ ତ ତାପ ଆଉ ପିଠା ମାନେ ପିଠା ଭଲ ଲାଗେ ବ ତମକୁ ପିଠା ତିଆରି କରିଆସିଛି
ହଁ ଆଛ
ଏଉଥର ରଜରେ ତମେ ପିଠା ବନେଇଥିଲ ନା ତମ ମାମା ବନେଇଥିଲେ
ହୁଁ ଆମ ସାଇଡ ରେ ରଜ ମାନେ ତମ ସାଇଡ ଭଳିଆ ପାଳନ କରନ୍ତିନ୍ତି ଏମିତି ଠାକୁରଙ୍କୁ ପୂଜା କରନ୍ତି ଆଉ ସଜବାଜ ଏମିତି କି ମାନେ ଆମ ସାଇଡ ରେ ଏମିତି ହୁଅନି ଟନି
ଓହୋ ତ ତମର ସେ କୋଉଁ ପଟ ସେ ପଶ୍ଚିମ ସାଇଡ଼୍ ନା କୁ
ହଁ ହଁ ହଁ
ଓ ସେଇଥିପାଇଁ ଆଉ ତମ କଥାବାର୍ତ୍ତା ଟିକେ ଆମ କଥାବାର୍ତ୍ତାଠୁ ଟିକେ ଅଲଗା ଆସୁଛି ଆଉ
ହଁ
ତୁମର ସେପଟ ବିଷୟରେ କୁହ କେମିତି ସବୁଠୁ ଭଲ ପର୍ବ କେଉଁଟା ତୁମର ବନାଅ
ଆମେ ରଥଯାତ୍ରା ପାଳନ କରୁ ଆଉ ମାନେ ଏଠାରେ ମାନେ ଅଲେଖ ମହିମା ମାନେ ଗୁରୁ ଗୋଟେ ମାନେ ବାବା ଅଛନ୍ତି ବୀରେନ୍ଦ୍ର ବାବା ଜାଣିଛ ଜାଣିଛ କି
ନାଇଁ
ହଁ ମାନେ ଅଲେଖ ମହିମା ବୋଲି ଗୋଟେ ମାନେ ଧର୍ମ ଅଛି ଉଁ ବାବା ମାନେ ସେଥିରେ ମାନେ ବାବା ଦି ବିବାହ କରନ୍ତି ନି। ମାନେ ବାବା ହାନ୍ତି ଏଇ ମାନେ ଈଶ୍ଵରଙ୍କ ଧ୍ୟାନ ରେ ଲୀନ ହେଇଯାଆନ୍ତି। ତ ଆମ ପାଖରେ ଗୋଟେ ମାନେ ଜାନୁଆରୀ ମାସରେ ନା ଫେବୃଆରୀ ମାନେ ମାନେ ଯେଉଁ ବର୍ଷ ଯେ ଯେ ମାନେ ଯେତିକି ତାରିଖ ମାନେ ତାଙ୍କର ହୁଏ। ସେ ଆସନ୍ତି ଆଉ ଏଠାରେ ମାନେ ଧୋନି ହୁଏ। ପୂଜା କରନ୍ତି ତିନି ଦିନ ଧରି ଗୋଟେ ଦିନ କଳସ ହୁଏ ଗୋଟେ ଦିନ କଣ ସାଉଣ୍ଡୁ ହଉଛି।
ସରି।
ହଁ। ଗୋଟେ ଦିନ ମାନେ ବହୁତ ଭି ଭିଡ ହୁଅନ୍ତି ଲୋକ ଦେଖିବାକୁ କୁ ଆସନ୍ତି। ଅ ମାନେ ଆମ ଏଠା ବୋର୍ଡର ରେ ହୁଏ ଆମ ଗାଁ ଶେଷ ଓଡିଶା। ଆମ ଗାଁ ପରଠାରୁ ଛତିଶଗଡ ଆରମ୍ଭ ହୋ ହେଇଛି। ତ ସେଠାରେ ଛତିଶଗଡ ର ଲୋକ ବି ଆସନ୍ତି ଆମ ଓଡିଶାର ଲୋକ ବି ଦେଖି ଯାଆନ୍ତି। ସେଠାରେ ବାବା ଧୋନି ପୁଡାନ୍ତି ଅ ତାପରେ ମାନେ ତିନି ଦିନ ହୁଏ ମାନେ ତିନି ନମ୍ବର ଦିନରେ ମାନେ ଦୁନି ପୁଡାଇ ତା ମାନେ ସେ ତାଙ୍କ ଆଶ୍ରମକୁ ଯାଆନ୍ତି। ତା ସେ ବାବା ମାନେ ଗୋଟେ ମାନେ ଗୋଟିଏ ଗାଁରେ ମାନେ ଗୋଟେ ରାତି ହିଁ ରୁହନ୍ତି। ମାନେ ଅଧିକ ରହନ୍ତି।
ଗୋଟେ ଗାଁ ରେ ଗୋଟେ ରାତି ରହିବେ।
ହଁ ରହିବେ ମାନେ ତାଙ୍କ ନିୟମ କି କେମିତି ଗୋଟେ ଏମିତି ଅଛି। ଆଉ ଗୋଟେ ରାତି ଗୋଟେ ଦିନ ରହନ୍ତି। ଏମିତି ହେଇ ମାନେ ଏବେ ତ ସେ ଟିକେ ବୁଢା ହେଲେଣି ବୟସ ହେଲାଣି। ତ ସେ ମାନେ ସେ ଗାଡିରେ ଯାଆନ୍ତିନି ସେ ଚାଲି ଚାଲି। ଯାଆନ୍ତି ତ ଏବେ ବୁଢା ହେଲେନି ତ ସେମାନଙ୍କୁ ଭାରରେ ମାନେ ଦି ଜଣ ବୋହିକି ମାନେ ଗାଁ ଗାଁ ଏମିତି ଯାଆନ୍ତି।
ଓହୋ। ସେଠି ମେଳା ହାରି ମେଳା ହୁଏ ବାବାଜୀ ବି ଆସନ୍ତି ସବୁ ଲୋକ ଗହଳି ହୁଏ।
ହଁ ବୋଧ ବୋଧି ବଜାର ଆଇସ୍ ବହୁତ ବଜାର ଭିଡ ଥାଏ। ମୀନା ବଜାର ସବୁ ମାନେ ସବୁ ଜିନିଷ ମିଳିଯାଏ ଅ କପଡ଼ା ଲତା ଆଉ ମାନେ ବାସନ ଏମିତି ସବୁ ପ୍ରକାର ଜିନିଷ ଥାଏ ସେଠାରେ ତିନି ଦିନ ଯାଏ।
ଓହୋ।
ଆଉ ଆମ ପାଖରେ ତ ବହୁତ ମନ୍ଦିର ଅଛି। ମାନେ ବୁଲିବା ପାଇଁ ଆ ଋଷି ଋଷି ଗୁମ୍ଫା ବୋଲି ତାର ନାଁ ଅଛି। ଅ ସେଠାରେ ମାନେ ଶିବ ଲିଙ୍ଗ ଅଛି। ମାନେ ପାହାଡ ଭିତରେ ଅଛି ଗୋଟେ ମାନେ ଛୋ-ଗୋ ଛୋଟ ସ୍ଥାନଟେ ଅଛି ତା ଭିତରେ ପଶନ୍ତି। ଅ ଏକ କିଲୋମିଟର ତଳେ ଚାଲିବା ପରେ ସେ ଭିତରେ ମାନେ ମାଟି ତଲେ ପଶିବା ପରେ ପୁଅ ମାନେ ଶେଷରେ ଯାଇ ସେ ଶିବଙ୍କୁ ଦର୍ଶନ କରନ୍ତି। ଆଉ ସେଠାରେ ବି ମେଲା ହୁଏ ସେ ବାବା ଆସନ୍ତି। ଅଁ ପୂଜା କରନ୍ତି। ଅଁ ସେଇଟା ଗୋଟେ ହୁଏ ଦିଟା ଆଉ ଗୋଟିଏ ଜାଗା ତାର ତାର ନାମ ଅଁ ବିକ୍ରମ ଖୋଲ୍ ସେଠାରେ ବି ମାନକେ ବାବାର୍ ରୁହନ୍ତି ବାବା ମେଲା ହୁଏ। ସେଠାରେ ମାନେ ଝରଣା ଅଛି ପାହାଡ ଅଛି ମାନେ ଜଙ୍ଗଲ ଭିତରେ।
ଓହୋ।
ଅନ୍ତ ସେଠାରେ ପୂଜା କରନ୍ତି ମେଲା ଲାଗେ ଆଉ ଆଉ ତମ ସାଇଡ୍ ର ମାନେ ଫେମସ ଏମେ କଣ?
ଆମର ଏଠି ଯୋଉଟା ଆମର ବହୁତ ଫେମସ୍ ହଉଚି ଆମ ଗା ଗାଁରେ ଅଁ ଲୋକମାନେ ଜାଣନ୍ତି ଦଶ ଦୋଳ ଯାତ୍ରା। ଦୋଳ ଯାତ୍ରା ଜାଣିଚ?
ହଁ ଭଗନାନଙ୍କୁ ଦୋଲିରେ ଝୁଲାନ୍।
ତମର ସେପଟେ ହୁଏ ଏଇଟା?
ନା ହୁଏନି।
ଟେ ଛିଅ। ଆମର ଏଠି ଦଶ ଦୋଳ ଯାତ୍ରା ହୁଏ ସେଇ ଅ ଚାରି ପାଞ୍ଚ ଦିନି ଠାକୁର ଠାକୁରଙ୍କୁ ଗୋଟେ ଦିନ ଆଗରୁ ସବୁ ଠାକୁର ଯୋଉଠି ଦୋଳ ଯୋଉ ଥାଆନ୍ତି ଗୋଟିଏ ଉପମଣ୍ଡପରେ ଏକାଠି ହୁଅନ୍ତି ସେ ସବୁ। ଠାକୁର ଶିବ ଠାକୁର। ତ ଆମର ଏଠି ଦଶ୍ ତୋଳ ଯାତ୍ରା ହୁଏ। ଯୋଉ ଦିନ ରାତିରେ ମେଳନ ହୁଏ ସେ ସବୁ ଗାଁର ଲୋକମାନେ ଏଁ ପାଖାପାଖି ଗାଁର ଲୋକମାନେ ସବୁ ଆସିକି ଏଠି ଏକାଠି ହୁଅନ୍ତି। ଠାକୁରଙ୍କ ପେଇଁ ଏ ଗୀତ ନାଚ ଯେତେ ସବୁ ଆମର ପୁରୁଣା ଆ ଜିନିଷ ଅଛି ଏକା ଢୋଲବ ନାଚ ଗୀତ ନାଚ ବାଘ ନାଚ।
ବାଘ ଆଉ ବଳଦ ନାଚ। ଏସବୁ କରିକି ଠାକୁରଙ୍କୁ ନେଇକି ଗୋଟେ ମଣ୍ଡପରେ ନେଇକି ମେଳନ କରନ୍ତି।
ଏମତି ଆଉ ସେଇ ଯାତ୍ରା ବହୁତ ହୁଏ ଲୋକମାନେ ବହୁତୁ ତ ସେଇ ଯା ଚାରି ପାଞ୍ଚ ଦିନ୍ ବହୁତ ଭଲ ଲାଗେ। ଏଇଟା ଆମର ଏଇଠି ସବୁଠୁ ବଡ଼ ଯାତ୍ରା ହଉଚି ଦଶ ଦୋଳ ଯାତ୍ରା।
ହଁ କୋଉ ଡ଼୍ରିଷ୍ଟିକ୍?
ଆମର ନୟାଗଡ଼ ଡ଼୍ରିଷ୍ଟିକ୍।
ଓ ନୟାଗଡ ଆମ୍ ସେଠାରେ ନନମ୍ ବଡ୍ ବଡ଼ ମନ୍ଦିର କଣ?
ଦକ୍ଷିଣ କାଳୀ ମନ୍ଦିର ମ ଏଇଟାରୁ ସବୁଠୁ ବଡ଼ ମନ୍ଦିର ଦକ୍ଷିଣକାଳୀ ମନ୍ଦିର ତା ପରେ ଏବେ ବୈଷ୍ଣବୀ ମନ୍ଦିର ହେଇଚି।
ଯେମିତି ବୈଷ୍ଣବୀ ମାଙ୍କ ମନ୍ଦିର ଯେମିତି ଆମ୍ ଯା ଦେଖିଥିଲେ ସେମିତି ବୈଷ୍ଣବୀ ମନ୍ଦିର ବି ନୟାଗଡ଼ରେ ସ୍ଥାପନ ହେଇଚି। ମାଆଙ୍କର।
ମା କାଳୀ ମନ୍ଦିର ମାନେ କାଳୀମା ଙ୍କୁ ପୂଜା କରନ୍ତି କାଳୀ ମନ୍ଦିର ଦକ୍ଷିଣ କାଳୀ
ହଁ ହଁ ଦକ୍ଷିଣ କାଳୀ ଙ୍କ ମନ୍ଦିର ଅଛି ବୈଷ୍ ମନ୍ଦିର ଅଛି ତାପରେ ଏଇ ଦିଟା ତ ମନ୍ଦିର ବହୁତ୍ ହଁ
ଅ ମନ ଦକ୍ଷିଣ କାଳୀ ମନ୍ଦିରରେ ମାନେ କେମିତି ପୂଜା କରନ୍ତି? କେତୋଟି ଦେବା ଦେବୀ ଅଛନ୍ତି?
ନାଁ ହେ ବିଷୟରେ ମୁଁ ଜାଣିନି।
ଦେଖିନାଁହ?
ଯାଏ
ଆଉ। ତମେ ବାହା ହେଇଛ ନା?
ହୁଁ ହୁଁ।
ଅ ମଣ୍ଡା ପିଠା କଣ କେମିତି ତିଆରି କର?